ନମସ୍କାର ଆଜ୍ଞା।
ପ୍ରଣାମ।
ଶୁଭ ସକାଳ ଆଜ୍ଞା।
କଣ କହୁଛନ୍ତି?
ଅଁ, ଆଜ୍ଞା ମୁଁ ଅଁ, ଆପଣଙ୍କୁ କାହା ଖୁ-କଲ୍ କରିଥିବାର ଏଇକି ଯେ ଆପଣ ଙ୍କର ଏକ ସଁ ଏକ କାର୍ଯ୍ୟ କାଳରେ ଆପଣଙ୍କ ନାମ ଆସିଥିଲା, ଆପଣ ସ୍ଵଚ୍ଛତାରେ ସବୁଠୁ ପ୍ରଥମରେ ରହୁ ଛନ୍ତି ତ ସେଥିପାଇଁ ଆପଣଙ୍କ ନାଁ ଟି ଆସିଥିଲା। ସେଥିପାଇଁ ମୁଁ ଆପଣଙ୍କୁ କଲ୍ କରିଥିଲି।
ଆଉ ଯେହେତୁ ଏଇଖିଣା ଆମର ବର୍ଷା ଋତୁ ଚାଲିଚି ଆମେ ପରିଷ୍କାର ପରିଚ୍ଛନ୍ନତା ସ୍ବଚ୍ଛତା ଉପରେ ଧ୍ୟାନ ଦବା ଦରକାର।
ଆଜ୍ଞା।
ଆଉ ବାରିଘର ଯାହେଲେ ଗଛ ବୃଷ ସବୁ ବହୁତୁ ବଢି ଯାଉଛି ତା ଦ୍ଵାରା ମଶା ମାନେ ମଶା ଏଇଭଳିଆ ରୋଗ ସୃଷ୍ ଟି କରୁଛନ୍ତି ଯୋଉ ମଣିଷ ବଞ୍ଚିବା ବି କଷ୍ଟକର। ଆଉ ତେଣୁକରି ମୁଁ ବାରିଘର ସବୁବେଳେ ସଫାସୁତୁରା କରେ ଏବେ ଘରକୁ ଦୁଇ ତିନି ଦିନ ହେଲା ଯାଇଥିଲି ଆସିକି ଆଜି ସ ଖାଳୁ ବି ଲାଗିଚି ସବୁ ପରିଷ୍କାର ପରିଚ୍ଛନ୍ନ କସ କରୁଚି।
ଆଜ୍ଞା ମୁଁ ମୁଁ ମୁଁ ଆମ କାର୍ଯ୍ୟାଳୟ ତରଫରୁ ଆପଣଙ୍କୁ ଏଁ, ସୂଚେଇ ଦେବାକୁ ଚାହୁଁଛି କି ଆପଣଙ୍କୁ ଏଥିପାଇଁ ମୁଁ କଲ୍ କରିଛି କି ଆ ଆପଣଙ୍କ ନାମଟି ଆମ ସର୍ବ ଅଁ, ସ୍ୱଚ୍ଛତା ଲି କାର୍ଯ୍ୟ ସୁ- ସୁ ସୂଚୀରେ ପ୍ରଥମରୁ ଆସିଅଛି, ଆପଣ ଟିକେ ଆପଣଙ୍କ ନିୀତିଦିନରେ କିପରି ଆମ ପରିବେଶ ସୁରକ୍ଷିତ ରହିବ କି ସଫା ସୁତୁର ରହିବ ତା ବିଷୟରେ ଆପଣ ଟିକ ଆମକୁ ଅବଗତ କରାଇଲେ ଆମେ ଟିକେ ଯେ ଏହାକୁ ଲୋକମାନଙ୍କ ଦେହରେ ଅବଗତ କରାଇବୁ ଆଜ୍ଞା।
ଉଁ, ପ୍ରଥମେ ଆମେ ଯେହେତୁ ଏଟା ବର୍ଷା ଋତୁ ଆମର ସେଥିପ୍ରତି ତ ପ୍ରଥମେ ଧ୍ୟାନ ଦବା ଦରକାର। ବ୍ଲିଚିଂ ପାଉଡର ଆମେ ସବୁବେଳେ ବାରିଘର ବାହାରେ ନାଳ ନର୍ଦ୍ଦମାରେ ବ୍ୟବହାର କରିବା ଦରକାର। ମଶା ଯେମିତି କୋଉଠି ଗୋଟେ ଜାଗାରେ, ପାଣି ଯେମିତି ଜମି ନ ରହିବା ଦରକାର। ତାକୁ ସବୁ ପାଣିକି ବାହାରକୁ ବାହାର କରିବା ଦରକାର। ମା ଟି ନହେଲେ ବାଲି ପକେଇ ତାକୁ ସମତଳ କରିବା ଦରକାର। କୋଉଠି ଖାଲ ଖାବରା ଭଙ୍ଗା ଟାୟାର୍ ହଉ ଯୋଉ ଟିଣ ଭଙ୍ଗା ଟିଣ କି ଭଙ୍ଗା ହାଣ୍ଡି ଏଗୁଡା ସବୁ ପାଣି ରହିକି ମଶା ସବୁ ସେଥିପ୍ରତି କେହି ଲୋ କ ଧ୍ୟାନ ଦଅନ୍ତିିନି।
ଆଜ୍ଞା, ଆଜ୍ଞା, ଆଜ୍ଞା, ଏ ଆଜ୍ଞା ଏହା ଦ୍ଵାରା ଡେଙ୍ଗୁ ମେଲେରିଆ ଏ ସବୁ
ସବୁ ପ୍ରକାର ସବୁ ପ୍ରକାର ମଶା ବ୍ୟାପିଥାନ୍ତି ଆଉ ରୋଗ ଏଭଳିଆ ସୃଷ୍ଟି କରନ୍ତି ଯେ ମଣିଷ ଜୀବନ ଶେଷୁକୁ ହାରିଥାଏ। ଆଉ ବୋହୁତୁ ଧନ ଜୀବନ ନଷ୍ଟ ଆମେ ଉଁ ମେଡିକାଲରେ ଉଁ ଡାକ୍ତରଖାନାରେ ଯାଇକି ବୋହୁତ ପଇସା ବି ନଷ୍ଟ କରିଥାଉଁ ଦେହ ବି ଅସୁସ୍ ତ ରହେ ସେଥିପ୍ରତି ସେଗୁଡା ଧ୍ୟାନ ଦବା ପାଣି ଯେମତି କୋଉଠି ବର୍ଷା ଦିନେ ଜମେଇ ଦବନି।
ଆଜ୍ଞା ହଁ ଆପଣ ଆପଣ କହିବା କ ଥା ହେଲା ବି ଯୋଉ ଏସିି କୁଲର୍ ବି ଚଲାନ୍ ତାଙ୍କର ଧିଏରେ ବି ପାଣି ରହିଥାଏ ଲୋକମାନଙ୍କ ଆଜ୍ଞା।
ପରିଷ୍କାର ପରିଚ୍ଛନ୍ନତା କରିବା ଦରକାର। ସବୁବେଳେ ଆମ ଘରକୁ ଆମେ ଘର ବାରି ଆମର ପାଖା ଆଖ ସବୁବେଳେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦବା ଦରକାର। ଆଉ ସବୁବେଳେ ଛୋଟ ଛୋଟ ଘାସ ଗଛ ଏଗୁଡା ସବୁ ତ ଉଠିଥାଏ ବର୍ଷା ଦିନେ ସାଧାରଣତଃ।
ଆଜ୍ଞା ସେଗୁଡିକୁ ମଧ୍ୟ କା ଟିଆ ଦରକାର ଉଁ ମାନେ ସଫାସୁତୁରା ସଦାବେଳେ ତାକୁ ରଖିଆ ଦରକାର।
ପରିଷ୍କାର ପରିଚ୍ଛନ୍ନତା ରଖିବା ରଖିଲେ ଯାଇକି ଆମେ ଆମ ନିଜୁକୁ ସୁସ୍ତ ରଖିପାରିବା। ଆମେ ସୁସ୍ତ ରହିଲେ ଆମ ଉଁ ପରିବାର ସୁସ୍ତ ରହିବ ପରିବାର ରହିଲେ ପରି ପରିବେଶ ରହିବ। ଆମେ ଯଦି ଆ ସେଥିପତି ଧ୍ୟାନ ନ ଦବା ସମସ୍ତେ ରୋଗା ଗୁଁ ଗୁଁ ଗ୍ରସ୍ତ ହେବେ। ଆଉ ଯାଇକି ଉଁ ଡାକ୍ତରଖାନାରେ ପଇସା ନଷ୍ଟ କରିବା। ଆଉ ଦେହ ବି ଅସୁସ୍ତ ସେଥିପ୍ରତି ଧ୍ୟାନ ଦବା ଦରକାର ଆସ୍ ବର୍ଷା ଉଁ ମାସ ଯେହେତୁ ଏଥିପ୍ରତି ଧ୍ୟାନ ନିହାତି ଦରକାର। ମଶା ମାଛି ଯେମତି ର ମାଛି ଗୋଟେ ଏମତି ଜୀବ ଆମେ ଯଦି ଅପରିଷ୍କାର କରିବା ଖାଦ୍ୟରେ ଆସି ବସିବେ। ହେଠୁ ଅଣ୍ଡା ଦେଲେ ଆମେ ଖାଇଲେ ଡାଇରିଆ ହେଠୁ ବ୍ୟାପିବ।
ଡାଇରିଆ ଆଜ୍ଞା ଡାଇରିଆ ହୁଏ ଆଜ୍ଞା ମୁଁ ଜାଣିଅଛି ଏ ବିଷେୟେରେ।
ଖାଲି ମଶା ହେଲେ ହବନି ମଶା ମାଛି ଗୋଟେ ସୁଁ କୀଟ ପତଙ୍ଗ ବର୍ଷା ଦିନେ ଟିକେ ସେମାନଙ୍କର ପାଦୁର୍ଭାବ ଅଧିକା ଥାଏ ସେମାନଙ୍କୁ ଯେମତି ଘର ଭିତୁରୁକୁ ପ୍ରବେଶ ନ କରେଇ ଦବା।
ଆଜ୍ଞା ଆପଣଙ୍କ ପରିବେଶରେ ଅନ୍ୟ କିଛି ଇଁ କିଛି ବିଷୟରେ ଆପଣ କିଛି କହିପାରିବେ କି ଯି
ହୁଁ ଆଉ ଗୋ ଆଉ ଗୋଟେ କଥା ହେଲା ଆମେ ଯୋଉ ଆମ ଘରୁ ବାହାର କରୁଥୁବା ଜିନିଷ ଯେମିତିକି କନ୍ ଚା ପନିପରିବା ଚୋପା ହଉ ପିଆଜ ରସୁଣ ଚୋପା ହଉ ତାକୁ ଗୋଟେ ଜାଗାରେ ଉଁ ପୋ
ଆଜ୍ଞା ନହେଲେ ମାଟି ଖୋଳି ପୋତିଦବା। ଆଜ୍ଞା ଖତଟା ଆପଣ ଯୋଉ କହୁଚନ୍ ଖତ ଖତ।
ବଢିଆ ଖତ ହବ ତାପରେ ଆଉ ଗୋଟେ କଥା ହେଲା ଜରି। ଜରିକିି ତାକୁ ଜରି ସହିତ ନ ମିିଶେଇ ଜରିଟାକୁ ଆମେ ଅଲଗା ଯଦି ବ୍ୟବହାର କରିବା ସେ ଜରିଟାକୁ କେତେବେଳେ ଉଁ ନିଆଁ ଲଗେଇ ପୋଡି ଦେଇ ପାରିବା ତାକୁ ଅଲଗା ରଖିବା ନିଆଁ ଲଗେଇି ପୋଡିଲେ ସେ ପାଉଁଶ ହେଇକି ଆମ ମାଟିରେ ମିଶିଯିବ ଆମେ ଯୋଉ ପିସ୍ ଜରି କାଟିଦେଇକି ମନେକର କ୍ଷୀର ପକେଟଟା କାଟିଲେ। ତାର ଯୋଉ ଛଟ ପିସଟା ବଡ ଜରିଟାକୁ ତମେ ନିଆଁ ଲଗେଇ ପୋଡି ଦଉଛୁ କିନ୍ତୁ ଛୋ ଛୋଟ ପିସଟା ଆମ ମାଟିରେ ମିଶିକି ସେଇଗୁଡାକ ବୋହୁତ କ୍ଷତି କରିଥାଏ ତେଣୁକରି ସବୁବେଳେ ପକେଟରୁ କେବେ ପିସଟାକୁ କୁଁ ଅଲଗା କରିବାନି ଯେତେବେଳେ ଜରି ପକେଟ୍ ବ୍ୟବହାର କରୁଚନ୍ତି କାଟୁଚନ୍ତି ମସ୍ ତଲା ହଉ କ୍ଷୀର ପକେଟ୍ ହଉ
ଆଜ୍ଞା। ହ
ପଡିଲେ ସେଟା ଉଁ ଆମ ମାଟି ସାଙ୍ଗେରେ ମିଶି ଯାଇଥାଏ।
ଆଜ୍ଞା ମୁଁ ବୁଝିପାରୁ ଅଛି। ଆଜ୍ଞା ବୁଝିପାରୁଛେ ଆପଣଙ୍କ କଥା। ଆପଣଙ୍କ ଦେହ ପା ଭଲ ଅଛି ଆଜ୍ଞା?
ହଁ ଦେହ ତ ଭଲ ଅଛି। ସେଥିପାଇଁ ତ
ହଁ ସଚେତନ ରୁହନ୍ତୁ ଆଜ୍ଞା।
ପରିବେଶକୁ ସବୁଳେ ସଫା ସୁସର ସୁତର ରଖିବାକୁ ଚେଷ୍ଟା କରିବା। ସ୍ବଚ୍ଛତା ଉପରେ ଧ୍ୟାନ ଦବା ସେଇଟା ମଣିଷର ପ୍ର ପ୍ରଥମ କର୍ତ୍ତବ୍ୟ ହବା ଦରକାର।
ଆଜ୍ଞା ମୁଁ ଆଜ୍ଞା ଆମ କାର୍ଯ୍ୟାଳୟ ତରଫରୁ ଆପଣଙ୍କର ଏଇ ସବୁ କଥା ଗୁଡିକୁ ଓ କାର୍ଯ୍ୟସୂଚୀରେ ଲେଖୁଅଛି ଆଜ୍ଞା ମୁଁ ଚା ଆପଣ ଚା ଆପଣଙ୍କ ଠାରୁ ଅନୁମତି ମାଗୁଅଛି କି ଆପଣଙ୍କର ଏଇ ସବୁ ବାର୍ତ୍ତାକୁ ମୁଁ ଆମ ଖବର କାଗଜରେ ପ୍ରକାଶ କରିବାକୁ ଚାହୁଁଅଛି।
ହଉ ଆପଣ କେତେବେଳେ ଆମ ଘର କି ବାରି କି ମୋ ପାଖ ଆଖ କେତେବେଳେ ଆସିିକି ପଂ ପରିଦର୍ଶନ କରିଗଲେ ବି ମୁଁ ନିଜକୁ ଧନ୍ୟ ମନେ କରିବି। ଆପଣ ଆସନ୍ତୁ ଦେଖନ୍ତୁ ମୁଁ ଜରିକି କେମିତି ବ୍ୟବହାର କରୁଛି। ପରିବା ଚୋପାକୁ କେମିତି ବ୍ୟବହାର କରୁଛି। ଆଉ ସେଗୁଡ଼ା ସବୁ ଖତ ରୂପରେ ମୋ ଫୁଲ କୁଣ୍ଡ ମାନଙ୍କରେ ମୁଁ ବ୍ୟବହାର କରୁଛି।
ଆଜ୍ଞା ମୁଁ ଯଥାପୂର୍ବକ ଚେଷ୍ଟା ଷ୍ଟା କରିବି କି ଆପଣଙ୍କ ଅଞ୍ଚଳକୁ ଆସି ଆପଣଙ୍କ ଘର ବୁଲିଯିବା ପାଇଁ ଆଜ୍ଞା।
ସବୁବେଳେ ଶିଖିବାକୁ ଚେଷ୍ଟା କରିବା। ମଲା ପର୍ଯ୍ୟନ୍ତ ମଣିଷ ଶିଖି ପାରିବ। ଆଉ ସାର୍ ଆପଣ ଭଲ ଅଛନ୍ତି?
ଆଜ୍ଞା ଭଲ ଅଛି। ଆମର ତ ଦଶଟାରୁ ଚାରିଟା ଆଜ୍ଞା। ଅଫିସ୍ କାଯ୍ୟ ଆପଣଙ୍କ ସୂଚି ଦେଖୁଥିଲି ତ ସେଥିପାଇଁ ଆପଣଙ୍କୁ ମୋତେ ଉପର ଉପର ଲୋ ଅଫିସର ମାନେ କଥା କହିଲେ କି ତାଙ୍କ ସହିତ ଟିକେ କାର୍ଯ୍ୟାଳୟ କରାଯାଉ ମୁଁ ସେଥିପାଇଁ ଆପଣଙ୍କୁ କଲ୍ କରିଥିଲି ଆଜ୍ଞା।
ହଉ ସାର୍ ମଝିରେ ମଝିରେ ଏମିତି ଆମ ଯୋଗାଯୋଗ କରିବେ ଆପଣଙ୍କଠୁ ବି କିଛି ମୁଁ ଶ ଶିଖିବି ଆପଣ ବି ମୋ ଠାରୁ କିଛି ଶିଖିବେ। ଆଉ ଦେଖି ଗଲେ ହୁଏତ ଭଲ ଲାଗିବ ମତେ ଦିନେ ଆସିକି ଆପଣ ଟିକେ ଦେଖି ଯାଆନ୍ତୁ।
ଆଜ୍ଞା ଆଜ୍ଞା ମୁଁ ଯଥାପୂର୍ବ ସମୟ ବାହାର କରିକି ଆସିବି ଆପଣଙ୍କ ଅଞ୍ଚଳକୁ ଆଉ। ଆପଣଙ୍କ ଘର ପାଖକୁ ଆସି ଆପଣଙ୍କୁ ଦେ ଚତୁଃପାର୍ଶ୍ଵ ଦେଖି ଯିବେ ଆଜ୍ଞା। ଆପଣ କ ବାଡିରେ ତ ଜ ପରିବା ଫରିବା ବି ଲଗଉଥିବେ।
ହଁ ହଁ ପନି ହଁ ପନିପରିବା ଅଛି ବଡ ଗଛ ଅଛି। ଯେମିତିକି ଆମ୍ବ ପଣସ କାକୁଡି ଏ ଗଛ ବି ଅଛି ଫୁଲ ଗଛ
ଆଜ୍ଞା ଯେତେ ଯେତେ ଯେତେ ଆପଣ ପ୍ରାକୃତିକରୁ ଖାଦ୍ୟ ଖାଇବା ସେତେ ଆପଣଙ୍କ ଦେହ ପ୍ରତି ସେ ତେ ଭଲ ଆଜ୍ଞା। ନିଜେ ଚାଷ କରି ନିଜେ କ ଖାଇବେ ଆଜ୍ଞା। ଆପଣ ବାଡିରେ କଣ ଲଗେଇଛନ୍ତି ମାନେ ପନୀ
ହଁ ପନିପରିବା ଏ ଅମୃତଭଣ୍ଡା ଲାଗିଛି। ସଜନା ଗଛ
ସଜନା ଛୁଇଁ ଆଜ୍ଞା। ଆଜ୍ଞା।
ଆଉ ସାର୍ କଣ କହୁଛନ୍ତି କୁହନ୍ତୁ?
ନା ଆଜ୍ଞା ମୁଁ କହୁଥିଲି କି ଆପଣ ଆପଣଙ୍କ ଚତୁଃପାଶ୍ଵକୁ ଏମିତି ହଁ ସବୁଜ ହରାମୟ ଓ ସୁରକ୍ଷିତ ରଖିଥାନ୍ତୁ। ଏହାଦ୍ୱାରା ପରିବେଶ ସୁରକ୍ଷିତ ରହିବ। ଆଉ ଆପଣ କିଛି ଜୀବଜନ୍ତୁ ପାଳିଛନ୍ତି କି ଗାଈ ଯେପରିକି ଗାଈ
ହଁ ହଁ ଗାଈ ଅଛି ଆମର ଗାଈ ଅଛି। ଗଈ ଗୋବରକୁ ବି ମୁଁ ବହୁତ ଖତ ରୂପରେ ବ୍ୟବହାର କରୁଛି ଯଉଟା କି ଆମର ଧାନ ବିଲରେ ପଡୁଛି।
ଆଜ୍ଞା ସିଏ ତ ଏକ ଆଜ୍ଞା କୁହନ୍ତୁ?
ଏଇ ଚୋପା ଫୋପା କୁ ସବୁ ଏଇ ଗଛ କୁଣ୍ଡରେ ଦେଇକି ମୁଁ ମୋର ଜା ମାନ ମୋ ପାକଶାଳା ଉଦ୍ୟାନ କରିଛି। ଗୋବର ବି ବେଳେ ବେଳେ ଦିଏ କିନ୍ତୁ ଗୋବର ଖତ ଆମର ଟିକେ ଧାନ ବିଲ ଅଛି ଚାଷ ହୁଏ। ସେଗୁଡା ସବୁ ଖତ ସେ ଖତ ସବୁ ଧାନ ବିଲିରେ ପଡେ।
ଆଜ୍ଞା ହଉ ଆପଣଙ୍କ ଗାଈ କ୍ଷୀର ଆପଣ କଣ ସବୁ ଖାଇଦିଅନ୍ତି ନା ଆଉ ଅନ୍ୟ କିଛି ଦ୍ରବ୍ୟ ତିଆରି କରିଥାନ୍ତି ନା ସେମିତି
ଆମର ଆଉ ଖାଉ ଲୋକ ଯିଏ ଖୋଜନ୍ତି ନିଅନ୍ତି।
ଓହ ଆପଣ ସେ ବ୍ୟବସ୍ଥା ବି କରୁଚନ୍ତି ଆପଣତଏ ପୁରା ପୁରା ପରିବେଶ ବ ଅ ବନ୍ଧୁ ପୁରା ପରିବେଶର ବନ୍ଧୁ ଆ କଣ ଯୋଉଟା ଇକୋ ଫ୍ରେଣ୍ଡଲି କୁହନ୍ତି ଆପଣ।
ଏଇଭଳିଆ ସାଙ୍ଗସାଥି ସେ ସମସ୍ତଙ୍କୁ କଲେ ଭଲ ଲାଗିବ ମତେ ସେଇଗୁଡ଼ା ଭଲ ଲାଗେ ଗଛ ବୃଷ ପ୍ରତି ଏ ଧ୍ୟାନ ଦେବାକୁ ମତେ ଭଲ ଲାଗେ ଗଛ ଫୁଲ
ଆଜ୍ଞା ଜୀବଜନ୍ତୁ ମାନେ ବି ସେ ଜେତିକି ହଁ ସୁବିଧା କରିଥାନ୍ତି ପରିବେଶରେ ଯେପରିକି ଆପ ଆପଣ ବି କରିଥାନ୍ତି ଛୋ ଛୋଟ ଜିଆ ଟେ ଜି ଛୋଟ୍ ଟ ଜିଆଟେ ମଧ୍ୟବି ଆମ ଅଁ ମାଟିକୁୁ ପୁରା କଣ କରି ଥାଏ ଆପଣ ତ ଜାଣି
ସେଇଥିପାଇଁ କୃଷକର ବନ୍ଧୁ କୁହାଯାଏ ପା ତାକୁ ସେ ତ ପୁରା ଉର୍ବର କରିଦିଏ ମାଟି ଟାକୁ ନା। ଏବେ ଆ ଏବେ ଯେମିତି ସାର ବ୍ୟବହାର ହଉଛି ଆଉ ଆଗରୁ କଣ ଥିଲା ଆଗରୁ ସବୁ ସେଇଭଳିଆ ଜୈବିକ ସାରରୁ ହଁ
ଏମିତି କର କଥା ହଉଛନ୍ତି ମତେ ଲାଗୁଛି ଆପଣ କଣ ଗାଁରେ ରହୁଛନ୍ତି ବୋଧେ ଗାଁ ହେଇଥିପାଇଁ ତ ଏତେ ସାର୍ ଏତେ ତ ସାର ସବୁଜ ସାର ଆପଣ ୟୁଜ୍ କରିନଥିବେ ଯୋଉ ରାସାୟନିକ ସାର ଆପଣ ତ ସଦାବେଳେ ଖ ଖତ ଫତ ୟୁଜ୍‌ କରୁଛନ୍ତି ସେଥିପାଇଁ
ଉପର ବାହାରେ ସେଗୁଡା ସବୁଆମର ବିଲକୁ ଜାଏ। ଆମର ବିଲରେ ସବୁ ସେଇଗୁଡ଼ାକ ଲାଗେ ଆଉ ଧାନ ଦିଟା ବି ଭଲ ବି ଅମଳ କରୁ ଆମେ।
ଭଲ ହଁ ଆଜ୍ଞା ବୁଝିପାରିଲି ଆପଣଙ୍କ କଥାଟି। ହଉ ଆଜ୍ଞା ମୁଁ ଆପଣଙ୍କୁ କହିବାକୁ ଚାହୁଁଥିଲି କି। ଆପଣଙ୍କ କଥା ଦବା କୁ ଆମେ ସୂଚିତ କରି ଲେଖିଅଛୁ ଆପଣଙ୍କର ଏଇ ସବୁକୁ ମୁଁ ଯଥା ପୂର୍ବକ ଭାବେ ମୁଁ ଉପର ଅଫିସର୍ ମାନଙ୍କୁ କହି ଆମ ଲୋକମାନଙ୍କୁ ସତ୍ ସଚେତନ ଜଣାଇବି କି ଆପଣ ଏହିପରି କାର୍ଯ୍ୟ କଲେ ପରିବେଶ କିପରି ସୁ ଓ ସୁରକ୍ଷିତ ରହିବ।
ବୁଝିଲି। କଉଠି କଣ ସୁବିଧା ମିଳିଲାକି ମୁଁ ଟିକେ ମାଛ ଚାଷ ଉପରେ ବି ଧ୍ୟାନ ଦିଅନ୍ତି ମାଛ ଚାଷ ବି କରିବାକୁ ଇ ଇ୍ଛା ବହୁତ କର ଅଛି।
ଆଜ୍ଞା, ଆଜ୍ଞା ହୁଁ। ଆପଣଙ୍କ ଇଚ୍ଛା ଅନୁସାରେ ଆମେ ବି ଚାହିଁଲେ ଆପଣଙ୍କୁ କିଛି ଧନରାଶି ପ୍ରଦାନ କରିପାରିବୁ ଆପଣ ଆମ ଅଫିସ୍ ତରଫରୁ ହଉ ଆଜ୍ଞା ମୁଁ ରଖୁଅଛି ଆପଣଙ୍କୁ ମୁଁ ପ ଫରେ କେବେ କଲ୍ କରିବି ଆଜ୍ଞା।
ହଉ ହଉ ଆପଣ ଆଉ ଅଲଗା ବେଳେ କେତେବେଳେ କରିବେ ମୋତେ ଫୋନ୍ ଆଉ‌।
ଆଜ୍ଞା ରଖୁଛି ଆଜ୍ଞା ନମସ୍କାର୍।
ପ୍ରଣାମ‌ ପ୍ରଣାମ।